ହ୍ୟାଲୋ।
ଆଜ୍ଞା କୁହନ୍ତୁ। ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
କଣ କରୁଥିଲେ?
କଣ କରିବି ମୁଁ ବସିଥିଲି ଆଉ।
ହ ଆଇଁତି ଶୋଇଥିଲି ଦେହଟା ଟିକେ ଭଲ ନାହିଁ।
କଣ ଖାଇଛ ହଁ ଖାଇକି ଶୋଇଥିଲୁ ତା ନା ଉଠିଲୁଣି ଖାଇବାକୁ ପୁଣି ନାଉ
ହୁଁ ହୁଁ ମ ହଉଛି ନା ଆମର ଖାଇବା ଟାଇମ ହେଇନି ତ? ଖାଇବୁ ଟାଇମ ହେଇଗଲାଣି ଆଉ।
ତମ ଦେହ ଭଲ ଅଛି?
ହଁ ଭଲ ଅଛି। ତମର?
ହଁ ସେଇ ଦେହ ଖରାପ ଟିକେ ଏଇନା ଥଣ୍ଡା ଜ୍ଵର ହେଇଛି ଆଉ।
ଶୋଇଛ ବୋଧେ?
ହଁ ସେ ଶୋଇଥିଲୁ ଭଲ ଆଉ ନିଦରେ ଶୋଇନହ ହେଲେ ଏତି ଗଡ ତଡ ହଉଛି ଭଲ ଲାଗୁନି ଦେହଟା?
ହଁ ହଁ ଆଉ ହଉ ରଜ କେମିତି କଟିଲା ଆପଣଙ୍କର?
ହଁ ରଜ ଭଲରେ କଟିଲା ଆଡ଼େ ଯାଇଥିଲୁ ବିରଜ ହରିକି ବୁଲି ବୁଲିକି ଆଇଲୁ ଆଉ।
ହଁ ହଁ।
ଆଉ ତମର?
ଆଉ ଦେହ ଭଲ ଅଛି?
ହଁ ଦେହ ଭଲ କଣ ସେମତି ଟିକେ ଦେହ ଖରାପ ଅଛି ଆଉ ଜର ହେଇଛି ଆଉ।
ହଁ ହଁ। ରଜ ରଜରେ ଡ୍ରେସ୍ କରିଥିଲେ?
ହଁ ହେଲାହି ଆମର ମୁଁ ମ୍ୟାରେଜ୍ ହେଇଯାଇଛି ଶାଢ଼ୀ।
କୁଆଡେ ବୁଲିବାକୁ ଯାଇଥଲେ କୁଆଡେ?
ସେ ବିରଜା ଯାଇଥିଲୁ।
ହଁ
ଆଉ ତମେ କୁଆଡେ, ହଁ ଆଉ ଗୋଟେ ଦିନ, ତମେ କୁଆଡେ ଯାଇଥିଲ?
ମୁଁ ଯାଇଥିଲୁ ହଉଚି ଫାଷ୍ଟ୍ ରଜଟା, ଆ ମୁଁ ଟିକେ କାମ କରୁଚିତ ଅଫ୍ ଅଫିସ୍ ରେ ଥିଲି, ପଳେଇ ଆସିଥିଲି ଆଉ ହଉଚି ସେ ସେକେଣ୍ଡ୍ ରଜ ଟା ଟିକେ ପଳେଇଥିଲୁ ହଉଚି ଇ ସେକେଣ୍ଡ୍ ରଜଟା ପଳେଇଥିଲୁ, ଆମର ଏଇ ପଟେ ଅଛି, ପାଖରେ ଏଇ ଜୋକଡିଆ ଆଉ ହଉଚି ସରୋବର, ଏମିତି ଟିକେ ବୁଲି ଦେଇଥିଲୁ ଆଉ ଥାର୍ଡ ରଜଟା ଟିକେ କେଉଁଝର ଲାଇନ୍ ପଳେଇଥିଲୁ।
ତିନ ଦିନି ଆଙ୍ଗ ବୁଲିଚ?
ହଁ ତିନି ଦିନି ରଜ ଟିକେ ଟିକେ ବୁଲିଚି ଆଉ।
ଆଉ, ଆଉ ଫାଷ୍ଟ୍ ଆଉ ତମ ରଜ କେମିତି କଟିଲା? ଫାଷ୍ଟ ରଜ ଟା ଯାଇଥିଲେ ବିରଜା, ନା କୋଉଥରେ ଯାଇଥିଲେ?
ହଁ ଫାଷ୍ଟ ରଜଟା ବିରଜା ଯାଇଥିଲୁ, ତା ପରେ ଯୋଉ ବର୍ଷା ତ ହେଲା, ତାପରେ ସେ ସେକେଣ୍ଡ୍ ରଜ ଦିନ ଆସିଲୁ ନାନୀ ଘରେ ଟିକେ ରହିଗଲୁ, ତାପରେ ଘରକୁ ଆସିଲୁ ଆଉ।
ହଁ ହ, ଆଉ ରୋଷେଇ ସଇଲାଣି?
ହଁ, ରନ୍ଧାବଢା ସବୁ ସଇଲାଣି, ମୋର ଦଶଟା ଏଗାରଟା ସୁଦ୍ଧା ସରିଯାଉଚି ସବୁ।
ହଁ ହଁ।
ଛୋଟ ଛୁଆଟା ଅଛି, ସେ ହଇରାଣ କରୁଚି।
ହୁଁ।
ଆ ଶିଘ୍ର କାମ ସାରିଦଉଚୁ, ତ
ଝିଅଟେ, ପୁଅଟେ?
ନା ଖାଲି ପୁଅଟେ ଛୋଟିଆଟେ, ତାକୁ ଦିବର୍ ବର୍ଷ ବି ହେଇନି, ଏଇ ତିନିତାରିଖକୁ ହେଇଯିବ ଦି ବର୍ଷ।
ହଁ ହଁ।
ପଢ଼ାପଢ଼ି କରୁଚ ଏଇନା?
ହୁଁ ହୁଁ ପଢାପଢି ବି ଚାଲିଚି।
ଘରେ ଥିଲୁ, ସେଇଥିପାଇଁ ଏମିତି ଟିକେ କାମକୁ ପଳେଇ ଆସିଲୁ ଆଉ। କେତେ ଦିନି ଘରେଇବୁ, ସେଇଥିପାଇଁ
ଏଇନା କଅଁ ପଢୁଚ?
କଣ ପ୍ଲସ୍ ଥ୍ରୀ ସଜେଇଚି, ଏଇ ଯୋଉ ଏଇ ଆରେଇ ଫାରେଇ ପାଇଁ ସେଇଥିରେ ଟିକେ ପଢାପଢି ଚାଲିଚି ଆଉ, ଏଇ ଏବେ ଯୋଉ ଏକ୍ ଜାମ୍ ଫେଗ୍ ଜାମ୍ ସବୁ ବାହାରିନି ଗମେଣ୍ଟ୍ ର
ହଁ, ସିଟି ବାହାରିଥିଲା, ସିଟି, ସିଟି ପକେଇଚ?
ସିଟିଟା ଆରଥରିକ ପକେଇଥିଲୁ, ଏଇଥରିକ ଭା ପକେଇନୁ। ଆରଥରିକ ପକେଇଥିଲି, ଟିକେ ପଢାପଢି ଟିକେ କମି ହେଇଥିପାଇଁ ପକେଇନି।
ମୁଁ ତ ପକେଇଚି ସିଟି ଯେ, ଏଇ ତ ଦେହ ଖରାପ ଏମିତି ହଉଚି ଯେ, ପଡ଼ିପୁଡ଼ା ପାରୁନାହିଁ, ତାପରେ ଛୁଆଟା ହଇରାଣ କରୁଚି ସେ ଯେଉଁ ଟାଇମ୍ ଟା ଶୁଏ, ମୁଁ ଟିକେ ପାଠ ପଢ଼େ, ଆଉ ପଢିପାରୁନି।
ହଁ। ଆଉ, ରୋଷେଇ କଣ ହେଇଥିଲା ଆଜି?
ହଉଚି ସୋୟାବିିନି କଷା କରିଥିଲି, ଡାଲି
ହୁଁ। ଆମର ହେଇଚି ଆଜି ଭାତ, ଡାଲି ଆଉ ଟିକେ ଅଣ୍ଡା ଆମଲେଟ୍, ଏଇ ହେଇଚି ଏତିକି ଆଉ।
ହୁଁ ହଁ, ଖାଇସାଇଲ, ଖାଇନତ ତମ ଟାଇମ ।
ନା ଖାଇନୁ, ଯିବୁ ଖାଇବାକୁୁ ଆଉ।
ଆଉ ଘରେ କିଏ, ହଁ ଆଉ ଘରେ କିଏ କିଏ ଅଛନ୍ତି?
ହୁଁ ସମସ୍ତେ ଅଛନ୍ତି ଘରେ। ବର୍ଷା ହଉଛି କି?
ନା ବର୍ଷା ଉଠେଇନି ସେମିତି ପାଗଟା ଦେଇଛି ଖାଲି।
ହଁ ହଁ।
ତମ ଆଡ଼େ ବର୍ଷା ହଉଛି କି?
ନା, ରଜ ପାଗ କିନ୍ତୁ କରିଛି। ରଜରେ ପାଗ ଏମିତି ହେଲାନି କିନ୍ତୁ ଏବେ କରିଛି।
ତ ସେମିତି ପାଗ ହେଲାନି ଖରା ସବୁ ଖାଲି ଚାରିଟା ବେଳକୁ ବର୍ଷା ହେଲା ଆଉ। ବର୍ଷା ଜୋରେ, ତମ ଆଡେ ବର୍ଷା ହୁଏ?
ହଁ ବର୍ଷା ହୁଏ। ଏବେ କିନ୍ତୁ ନାହିଁ ବର୍ଷା। ହଁ ଲାଷ୍ଟ ରଜରେ ହେଇଥିଲା।
ନା ତିନି ଦିନି ଯାଙ୍କ ଆଡେ ବର୍ଷା ହେଇଛି। ବର୍ଷା ଚଡଚଡି।
ହଁ ଫାଷ୍ଟ ରଜରେ ଅଳ୍ପ ଅଳ୍ପ ହେଇଥିଲା। ତାପରେ ଲାଷ୍ଟ ରଜ ଦେଇଛି। ମଝି ରଜ ଟା ତ ଖରା ହେଇଥିଲା।
ତିନ ଦିନି ଯାକ ରଜରେ ଆଡ଼େ ବର୍ଷା ହେଇଛ। ଓହୋ ଉପର ଭଳି ବର୍ଷା ହୋଇ ଚାରିଟା ପାଞ୍ଚଟା ହେବ ଉଠେଇବ ବର୍ଷା।
ହ
ହଁ, ଆଉ। ଆଉ ସକାଳେ କଣ ହେଇଥିଲା ଖାଇବା ପାଇଁ?
ସଖାଳୁ ସେ ପିଠା ହେଇଥିଲା।
ଚକୁଳି?
ହଁ ଚକୁଳି ପିଠା।
ଏଇତ ଖାଇବା ଆଉ କଣ?
ହଁ।
ଆଉ ହଉଛି ଆଉ କଣ କରୁଛନ୍ତି ଏବେ? ଶୋଇଛନ୍ତି।
ହଁ ଶୋଇଛି ଆଉ। ଆଉ କିଛି କାମ ବି ଏଇନା ନାହିଁ। ତାପରେ କାମ ହେବ ଚାରଟା ବେଳୁ ଚାଟା ଠୁ ପୁଣି କାମ ଲାଗିବ।
ହୁଁ।
ସନ୍ଧ୍ୟାବେେଳ ପାଇଁ ସାଢେଚା, ଚାରିଟା ବେଳଠୁ କାମ।
ହଁ ହଁ। ଆଉ, କୁହ? ଘରେ ଆ କିଏ କିଏ ଅଛନ୍ତି ତମର ସବୁ? ହ୍ୟାଲୋ। ହ୍ୟାଲୋ, ଦବୁନି ତ ଖାଇବାକୁ ଦବୁନି ତ? ଆଚ୍ଛା। ହ୍ୟାଲୋ। ହ୍ୟାଲୋ।